ହଁ। ହଁ ଦିଦି ନମସ୍କାର।
ନମସ୍କାର ଶୁଣା ଯାଉଛି ତ।
ହଁ ହଁ ମୋ ଭୟସ୍‌ ଆପଣଙ୍କୁ ଶୁଣା ଯାଉଛି ତ?
ହଁ ହଁ ଶୁଣା ଯାଉଛି।
ଆଉ ଆପଣ କଣ କରୁଛନ୍ତି?
ଏବେ ଜଷ୍ଟ ଖାଇକି ଆସିଲି ଆଉ ତମେ କଣ କରୁଛ? ମୁଁ ଖାଇଲି ରୁଟି ସୋୟାବିନ୍ ବଢ଼ି ତରକାରୀ। ଆଉ ଟିକେ ପାଇନା ଆପଲ ଜୁସ୍ ପିଇଲି ଆସିଲି ଆଉ।
ଆପଣଙ୍କ ପାଇନାପଲ ଜୁସ୍ ଭଲ ଲାଗେ ବୋଧେ।
ଅ ହଁ ଭଲ ଲାଗେ ବେଳେ ବେଳେ ସେମିତି ପିଇବା ଦରକାର ଟିକେ। ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ।
ଆଜ୍ଞା। ମୁଁ ଆମର ଏପର୍ଯ୍ୟନ୍ତ ଖାଇବା ପ୍ରସ୍ତୁତ ହେଇନାହିଁ। ଯେହେତୁ ମୁଁ କହିଥିଲି ଆପଣଙ୍କୁ ଯେ ମୋ ମା ତ ଶ୍ରୀ ଏବେ ଟିକେ ଘରେ ନାହାନ୍ତି ତ ସେଥିପାଇଁ ମୋର ପିତ ତାଶ୍ରୀ ଖାଦ୍ୟ ବନାଉଛନ୍ତି।
ଆଚ୍ଛା। ଆପଣଙ୍କ ପିତାଶ୍ରୀ ତ ବହୁତ ବଢ଼ିଆ ଖାଦ୍ୟ ବନଉଛନ୍ତି। ଆପଣ ମଜା କରି କରି ଖାଇବେ।
ଆଜ୍ଞା ଆଜ୍ଞା ବେଳେ ବେଳେ ବନେଇ ଦିଅନ୍ତି। ଆଉ ବେଳେ ବେଳେ ରାତିରେ ଆମର କିଣା ହେଇକି ଆସେ ଆଉ।
ଆଚ୍ଛା। ସବୁବେଳେ କଣ ଏମିତି କିଣା ହେଇକି ଆସେ ବାହାରୁ?
ନାଇଁ ନାଇଁ ସବୁବେଳେ ନାଇଁ କହିଲି ନା ମୋ ମାତାଶ୍ରୀ ଟିକେ ବୁଲିବାକୁ ଯାଇଛନ୍ତି। କାଲି ସେ ଆସି ଯାଉଛନ୍ତି ତାପର ଠାରୁ ଘରେ ଖାଇବା ଆଉ।
ଆଚ୍ଛା ତାହେଲେ ତମକୁ କିଛି ରୋଷେଇ ଆସେନି ନା ଆସେ?
ମାନେ ଏମିତି ହଁ କିଛି ଆସୁଛି। ଯେମିତି ପାଣି ଗରମ କରିପାରିବି।
ଆଚ୍ଛା ଆଚ୍ଛା ସେଇଟା ଗୋଟେ କାମ କି!
ଆଜ୍ଞା । ଆଉ ମ୍ୟାଗି କରିପାରିବି, ଆଉ ଚାଉମିିନ ବି କରିପାରିବି।
ଆଚ୍ଛା ତା ଛଡା ରୁଟି, ଅଟା ଚକୁଡିକି ରୁଟି କରିବା ଆ ଭଜା କିଛି ଗୋଟେ କରିବା।
ହଁ ଆଳୁ ଭଜା ଆସିବ, ପୋଟଳ ଆଳୁ ଭଜା ଆସିବ, ମାନେ ସବୁ ପ୍ରକାର ଭଜା ଆସିବ।
ଏତେ ଜିନିଷ ତ କରିବା ଆସିଛି ଆଉ କରୁନ କାହିଁକି ତାହେଲେ?
ଉୁଁ ସେଇ କଥାଟା ମୋ ପିତାଶ୍ରୀ ବି ମତେ କହୁଛନ୍ତି କିନ୍ତୁ ମୁଁ କହୁଛି ଆଉ ମୁଁ ଯଦି ଏବେ ହିଁ କରିବି ଆଗକୁ ଯାଇକି ବି କରିବି ତାହେଲେ ଖାଲି କାମ ହିଁ କାମ କରୁଥିବି। ଆଉ ତେଣୁ ମତେ ଟିକେ ଏବେ ରେଷ୍ଟ ଦିଅ। ମୁଁ ଏବେ କିଛି କାମ କରିବି ନାହିଁ।
ଆଚ୍ଛା ପାଠ ପଢା ସହିତ କାମ କଲେ କିଛିଟା ମାଇଣ୍ଡ ଫ୍ରେଶ୍ ହେଇଯାଏ।
ଆଜ୍ଞାଜ୍ଞା କିନ୍ତୁ ମାଇଣ୍ଡ ଫ୍ରେଶ୍ ଟା ମୁଁ ସବୁବେଳେ ମୋବାଇଲ ଧରିକି ବସେ।
ଆଚ୍ଛା ଆଉ କଣ କରିବା। ହଉ ତମେ ଏନ୍‌ଞୟ କର ତମ ଲାଇଫକୁୁ ଫୋନ ଧରିକି।
ଆଜ୍ଞା ଆଜ୍ଞା ମୁଁ ଯଦି ଫୋନ ନ ଧରିବି ଗୋଟେ ଦିନ ପାଇଁ ତାହେଲେ ମୁଁ ପାଗଳା ହେଇଯିବି ମତେ ଲାଗେ କି ମୁଁ ସକାଳୁ ଉଠୁ ଉଠୁ ଯଦି ଫୋନ ନ ଦେଖିାଢିକି ଗୋଟେ ଛାଟପିଟ ହଉଥିବ ଯେ ଇଏ କଣ ପାଇଁ ମତେ ମେସେଜ କରିନି କି କଲ୍ କରିନି।
ତମର ଏମିତି ଚିନ୍ତାଧାରା ଶୁଣିକି ମନ ବହୁତ ପ୍ରଫୁଲ୍ଲିତ ହେଇଗଲା।
ଆଜ୍ଞା ଆଜ୍ଞା ମୁଁ ଜାଣିଛି ଆପଣଙ୍କ ମନ ବହୁତ କେତେ ପ୍ରୁ୍ଲିତ ହେଇଯାଉଥିବ।
ଆଚ୍ଛା ଆଉ। ହ ତମ ସହିତ କଥା ହେଇକି ମତେ ନା ଗୋଟେ ବଢିଆ ଖୁସି ଲାଗୁଛି।
ଆଜ୍ଞା ଆଜ୍ଞା ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଖୁସି ଲାଗୁଛି।
ଆଉ ତାହେଲେ ପାଠ ପଢା ସରିଲା ପରେ ପୁଣି କଣ କରିବାର ଇଚ୍ଛା ଅଛି। ଏମିତି କିଛି କରିବାର ଇଛା ଅଛି ଯେମିତି କି ଗୋଟେ ଲାଇଫ ଆଗକୁ ଆଡଭେଞ୍ଚର ଥିବ ଯେମତି ଚାହୁଁଥିବ କିଛି।
ଆଜ୍ଞା ଆଜ୍ଞା ମୋର ବହୁତ ଆଡଭେଞ୍ଚର କରିବାକୁ ଇଛା ଅଛି ଫାଷ୍ଟ ମୁ ପୁରା ଦୁନିଆ ଟା ବୁଲିବାର ଅଛି ଯଦି ନ ବୁଲିବି ମତେ ଲାଗିବ କି ଦୁନିଆଟା ବେକାର ହେଇଗଲା ମୁଁ ଯଦି ନ ବୁଲିଛି ତାହେଲେ ସେ ଜାଗାଟା ହିଁ ବେକାର।
ଜୀବନ ଆମକୁ ଥରେ ସୁଯୋଗ ଦେଇଛି ଆମେ ସେ ଥରେ ସୁଯୋଗ କୁ ବହୁତ ଭାବରେ କାର୍ଯ୍ୟରତ କରିବାଟା ହ ଭଲ।
ଆଜ୍ଞା ଆଜ୍ଞା ସବୁ ଜିନିଷ ଏକ୍ସପିରିଏନ୍ସ ବି କରିବା ଦରକାର କାରଣ କିଏ ଜାଣିଛି କେତେବେଳେ କଣ ହବ।
ହଁ ଆ ଆଜିର କଥା ତ ଆଜି କାଲି ସକାଳକୁ କିଛି ଜଣାପଡ଼ୁନି ଆଉ ଆମେ ପ୍ରତେ ଦିନର କଥା ଭାବିକି କାହିଁକି ଏବେଠୁ ମନ ଦୁଃଖ କରିବା ଯାହା ହଉଛି ଖାଇ ପିଇକି ମଜା କରିବା ଆଉ କଣ କରିବା।
ଆଜ୍ଞା ଆଜ୍ଞା ଆପଣ ଜାଣିଛନ୍ତି ମୋର ପିତାଶ୍ରୀ ଗ୍ରାମକୁ ଯାଇଥିଲେ ଆଉ ମୁଁ ବି ଗ୍ରାମକୁ ଯାଇଥିଲି ଆଉ ମୋ ପିତାଶ୍ରୀ ଗୋଟେ ଜେଜେମାଙ୍କ ସହିତ କଥା ହେଉଥିଲେ।
ଆଚ୍ଛା।
କଥା ହେଇକି ଆସିଛନ୍ତି ସେଦିନ ଗ୍ରାମରୁ ସେଇ ସେଇଦିନ ହିଁ ସେଇ ଜେଜେମାଙ୍କର ସ୍ଵାମୀ ଚାଲିଗଲେ ମୋ ପିତାଶ୍ରୀ କହୁ ନାଇଁ ନାଇଁ ମୋ ଜେଜେବାପା ନୁହଁ ଆଉ ଜଣଙ୍କର ମାନେ ଆମ ଗାଁ ରେ ଏମତି ଥାଏ ନା ଟିକେ ଘର ଘର ଲାଗିକି ତ ମୋ ପିତାଶ୍ରୀ ଯେହେତୁ ଯାଇଥିଲେ ଗ୍ରାମକୁ ତ ସେଇ ସେଠକାରାର ଜେଜେମା ପିତାଶ୍ରୀଙ୍କୁ ଦେଖି ବହୁତ ଖୁସି ଅନୁଭବ କରି କହିଥିଲେ କି ଆଉ ରୁହ ଟିକେ ମୁଁ ତୁମ ପାଇଁ ଗୋଟେ ଜିନିଷ ଆଣୁଛି କିନ୍ତୁ ଯେହେତୁ ପିତା ଶ୍ରିଙ୍କର ଟିକେ ଲେଟ୍ ହେଇଗଲା ସେଥିପାଇଁ ମୋ ପିତାଶ୍ରୀ ନ କହି ଆଉ ଚାଲି ଆସିଛନ୍ତି ତାପରେ ଖବର ମିଳିଲା କି ସେଇ ଜେଜେମାଙ୍କର ସଵାମୀ ଜଣଙ୍କ ଚାଲି ଯାଇଛନ୍ତି ସେଇଦିନ ହିଁ।
ଆଚ୍ଛା।
ମୋ ପିତାଶ୍ରୀ ବହୁତ ମନ ଦୁଃଖ ଗଲେ କହିଲେ କି ମୁଁ ନ କହି ପଳେଇ ଆସିଲି ଆଉ ନିଜକୁ ବହୁତ ଦୁଃଖ ମନେ କଲି ନିଜ ଭିତରେ। ତ ସେଇ କଥା କହୁଛି ଆଜିର ଜୀବନ ଆଉ ପାଞ୍ଚ ମିନିଟରେ ପରେ ବି କଣ ହବ
କଣ ହବ କିଛି ଜଣା ନାହିଁ ଆଛା ହଁ ସେମିତି ବି ହଉଛି ତ ଖାଇ ପିଇକି ମଜା ମସ୍ତି କରିକି ଲାଇଫକୁୁ ଏନ୍ଜୟ କରିବା ଛଡା ଆମ ପାଖରେ ଆଉ କିଛି ରାସ୍ତା ନାହିଁ। ରାସ୍ତା ନାହିଁ ମାନେ ଆମେ ହିଁ ରାସ୍ତା ତିଆରି କରିବାକୁ ଚାହୁଁନି ଆମେ ଆମ ରାସ୍ତାରେ ଯିବା ଚାଲ ଖୁସିରେ ଖୁସିରେ ଲାଇଫଟାକୁ ଆଗକୁ ଯିବା ଆଉ କଣ କରିବା?
ଆଜ୍ଞା।
ଆଚ୍ଛା ଆଉ ତମେ ଯୋଉ ମହାବିଦ୍ୟାଳୟ ଯାଉଛ ସେଠି ତୁମର କେମିତି କଣ ସାଙ୍ଗ? ସାଥି ତାଙ୍କ ସହିତ କେମିତି କଥପକଥନ ସବୁ ଟିକେ ବ୍ୟାଖ୍ୟା କର?
ଆଜ୍ଞା ମୁଁ ଯେହେତୁ ଅଠର ତାରିଖରେ ମହାବିଦ୍ୟାଳୟ ଖୋଲିଲାଣି କିନ୍ତୁ ମୁଁ ଜମା ଯାଇନଥିଲି ମହାବିଦ୍ୟାଳୟ। କାଲି ପ୍ରଥମ କରି ପ୍ରଥମ କରି ଏକ ଜୁଲାଇରେ କହିଥିଲି ଯେହେତୁ ମୋର ମିତ୍ର ମାନଙ୍କୁ ମୁଁ ଯିବି ବୋଲି। ମୁଁ ଗଲି କିନ୍ତୁ କଣ ହେଲା ଶୁଣୁନାହାନ୍ତି ମୁଁ ଗଲା ପରେ ମୁଁ ଗଲା ପରେ ମୋର ଯେହେତୁ କାଳାଂଶ ଥିଲା ଗୋଟେ ଅଧ୍ୟାପିକାଙ୍କର କିନ୍ତୁ ସେ ଅଧ୍ୟାପିକର କାଳାଂଶ ମୁଁ ନେଇପାରିଲି ନାହିଁ ନେଇପାରିଲି ନୁହଁ ମାନେ ମତେ ଇଚ୍ଛା ହେଲା ନାହିଁ ମତେ କଲେଜ ଗଲେ ଇଚ୍ଛା ହୁଏନି କୌଣସି କାରାଂଶ ନେବା ପାଇଁ। ଆପଣ ଜାଣିଥିବେ ଆପଣଙ୍କୁ ବି ଇଚ୍ଛା ହଉନଥିବ ନା ଆପଣଙ୍କୁ ଇଛା ହୁଏ?
ନା ନା ମୋର ପାଠ ପଢିବାରେ ଟିକେ ଇଚ୍ଛା ଶକ୍ତି ବହୁତ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଟିକେ ଅ ପଢାକୁ ଆଉ ମୁଁ ବି ମାନେ ପଢେ କିନ୍ତୁ ଗୋଟେ ମତେ ମୋ ସା ସେଇ ମିତ୍ର ମାନେ ହିଁ ଅସୁବିଧାରେ ପକେଇ ଦେଇଛନ୍ତି ଯେତେବେଳେ ମୁଁ କାଳଂସ କରେ ସେତେବେଳେ ମତେ ସେମାନେ ନେଇ ଆସନ୍ତି ଏବେ ତାହେଲେ ସେମାନେ କ୍ଲାସ କରିବାକୁ ଚେଷ୍ଟା କରୁଛନ୍ତି ମୁଁ ତାଙ୍କୁ ନେଇ ଆସୁଛି। ତ ମୋର ଆଉ ଜଣେ ଆଜ୍ଞା ମୋର ଜଣେ ମହିଳା ମି ଚିତ୍ର କଲି ଯାଇଥିଲେ ତ ତାଙ୍କ ସହିତ ମୁଁ ଆଉ ତାଙ୍କୁ କାଳାଂସ ନେଲିନି ମୁଁ କହିଲି ନାଇଁ ନାଇଁ ଚାଲ ଆମେ କୁଆଡେ ବୁଲିକି ଆସିବା। ତ ଆମେ ସେଇ ମହାବିଦ୍ୟାଳୟ ମଧ୍ୟରେ ବୁଲୁଥିଲୁ।
ମହାବିଦ୍ୟାଳୟ ମଧ୍ୟରେମ ଭ୍ରମଣ କରୁଥିଲ ଏମିତି କେମନ୍ତ କଥା?
ଆଜ୍ଞା ଆଜ୍ଞା ସେଇଠି ଆମେ ଟିକେ ଏମତି ବୁଲାବୁଲି କରୁଥିଲୁ ଆ ଏଇଥିରେ ଯୋଗାଯୋଗ ଟିକେ କରୁଥିଲୁ ଆଉ ବୁଝିପାରୁଛୁ
ଆଛା ହଁ ହଁ ଆଚ୍ଛା ହଁ ଏମିତି ଟିକେ ଟିକେ ସମୟ ବିତେଇଲେ ମନକୁ ବହୁତ ଖୁସି ଲାଗେ ମନକୁ ହାଲକା ବି ଲାଗେ।
ଆଜ୍ଞା ତ ସେଥିପାଇଁ ଆମେ ଯେହେତୁ କଥା କଥପନ କଥପକଥନ କରୁଥିଲୁ। ତ ସେଥିପାଇଁ ଏ ଆମେ ବୁଲି ବୁଲି କେତେବେଳେ ଆମର କାଳାଂଶ ନିକଟରେ ପହଞ୍ଚି ଯାଇଛୁ। ଆଉ ସେତେବେଳେ କାଳାଂଶ ସାରିକି ସେ ଅଧ୍ୟାପିକା ଜଣକ ବାହାରକୁ ଆସୁଛନ୍ତି।
ଆଚ୍ଛା ଆଛା ତାହେଲେ ତ ଘୋର ଅସୁବିଧା ହେଇଯାଇ
ଆଜ୍ଞା ଆଜ୍ଞା। ସିଏ ଆମକୁ ଦେଖିଦେଇଛନ୍ତି ମୁଁ ଭାବୁଛି ମୁଁ ଲୁଚିଯିବି ବୋଲି ସେ ଯୋଉ କାନ୍ଥ ସାଇଡରେ କିନ୍ତୁ ମୁଁ ଲୁଚିପାରିଲି ନାହିଁ। ତ ସିଏ ଆମକୁ ଦେଖିଦେଲେ।
ତାପରେ ଆପଣଙ୍କର ଉପରେ ଉତ୍ତମ ମଧ୍ୟମର ବର୍ଷଣ ହେଲା କି ନାହିଁ?
ନାହିଁ ନାଇଁ ଏପର୍ଯ୍ୟନ୍ତ ହୋଇନାହିଁ ଆଉ ଆଗକୁ ସେଇ ବେଳ ଟା ଆସୁଛି ସେଇଟା ଉତ୍ତମ ମଧ୍ୟ ଆମ ଉପରେ ହେବ କାରଣ ଆମକୁ ସେ ଦେଖିଛନ୍ତି ଆଉ ବହୁତ ଭୟଙ୍କର ଚାହାଣୀ ମଧ୍ୟ ଦେଇକି ଯାଇଛନ୍ତି।
ଆଚ୍ଛା ତାହେଲେ ଆଗକୁ ଆପଣଙ୍କ ଉପରେ ବିପଦ ମହାବିପଦ ମାଡି ଆସଛି। ସେଥିପାଇଁ ସଜାଗ ରୁହନ୍ତୁ।
ଆଜ୍ଞା ଆଜ୍ଞା କେତେବେଳେ ସୁନାମି ହେଇଯିବ କି କହିହବନି।
ହ
ବର୍ଷିବ ଏମିତି ବର୍ଷା ଆମ ଉପରେ ଆଉ କହିହବନି ସେ କଥା। କାରଣ ସେ ଏମିତି ଚାହାଣିରେ ଚାହାଣି ଆମକୁ ଦେଲେ। କି ମୋର ସେ ଯୋଉ ମହିଳା ମିତ୍ର ଜଣକ ଥିଲେ ତାଙ୍କୁ ଥଣ୍ଡା ହେଇଯାଇଛି।
ଆଚ୍ଛା ଆଚ୍ଛା ତାଙ୍କ ଦିହରେ ଡର ପଶିଗଲା ସେଥିପାଇଁ ତାଙ୍କୁ ଥଣ୍ଡା ହେଇଗଲା।
ଆଜ୍ଞା ଆଜ୍ଞା ମାନେ ଏତେ ସେ ଟେନସନ ହେଇଗଲେ ତାଙ୍କ ଚାହାଣୀରେ ସେପରେ ତାଙ୍କୁ ଥଣ୍ଡା ହେଇଯାଇଛି ଜର ହେଇଯାଇଛି ଏବେ ଏବେ ସେ ଆଉ ଉଠି ପାରୁନାହାନ୍ତି ଖଟରୁ।
ଆଚ୍ଛା ତାହେଲେ ସେମାନେ ଏମିତି ଚାହାଣ ଦେଇଛନ୍ତି। ସେ ଚାହାଣୀରେ ତ ଲୋକମାନଙ୍କର ଅ ହୃଦୟ ବିଦାରିତ ହେଇଯିବ।
ଆଜ୍ଞା ଆଜ୍ଞା ଉଁ ତାର ତ ହୃଦୟ ବିଦାରିକି ସିଏ ପୁରା ପଡ଼ିଛି ଖଟ ଉପରେ।
ଆପଣଙ୍କର ସ୍ଵାସ୍ଥ୍ୟ ଭଲ ଅଛି ତ?
ଆଜ୍ଞା ଆଜ୍ଞା ମୋ ସ୍ୱାସ୍ଥ୍ୟ ଏକଦମ୍ ପୁରା ମସ୍ତ ଅଛି। କିନ୍ତୁ ମତେ ଲାଗୁଛି ମତ୍ ମୋ ସ୍ଵାସ୍ଥ୍ୟ ଖରାପ ହେଇଯିବ।
ନାଇଁ ନାଇଁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ତୁମର ସ୍ଵାସ୍ଥ୍ୟ କିଛି ବି ନହଉ ଆଉ ସେ ଚାହାଣୀର ମୂଲ୍ୟ କିଛି ନ ରହୁ ସେ ଚାହାଣୀର ମୂଲ୍ୟଟା ଭିନ୍ନ ହେଇଯାଉ।
ଆଜ୍ଞା ଆଜ୍ଞା ସେଥିପାଇଁ ବା ମୁଁ ଗୋଟେ ଡେଉଁରିଆ ପିନ୍ଧି ଦେଇଚି ହି ହି ହି। ଆଜ୍ଞା ସେଥିପାଇଁ ମୁଁ ମୋ ସାଙ୍ଗକୁ ମୁଁ ସେୟା କହୁଥିଲି କି ତୁ ବି ଗୋଟେ ଡେଉଁରିଆଟେ ପିନ୍ଧିଦେ। କାରଣ ଏମିତି ଚାହାଣୀରୁ ବଞ୍ଚିବା ପାଇଁ ସେ ଡେଉଁରିଆ ହିଁ କାଫ୍
କାଫି ଆଚ୍ଛା କାମ ଦବ ଆଚ୍ଛା। ଆଚ୍ଛା ତାହେଲେ ଏମିତି କଥା।
ମୁଁ ଯେହେତୁ ମୁଁ ଯେହେତୁ ଆଜି ସନ୍ଧ୍ୟାବେଳେ ଟିକେ ଗୁପଚୁପ୍ ଖାଇ ଦେଇଛି ଆଉ ମୋର ମାତାଶ୍ରୀ ମତେ ସେ ତେବେଳେ ଯୋଗାଯୋଗ କରିଥିଲେ, ମୋ ମାତାଶ୍ରୀ ପଚାରିଲେ କି ଆଉ ଆପଣ କଣ କରୁଛନ୍ତି ମୁଁ କହିଲି କି ମୁଁ ଟିକେ ଗୁପଚୁପ୍ ଖାଇ ଦେଇେଚି ମୋ ମାତାଶ୍ରୀ ତାପରେ ମତେ ଗାଳି କଲେ କି ମୁଁ ମନା କରିଥିଲି ସେ ଗୁପଚୁପ୍ ଦହିବରା ଖାଇବା ପାଇଁ ଆପଣ କଣ ପାଇଁ ସେଇ ଗୁପଚୁପ୍ ଦହିବରା ଖାଇଲେ?
ଆଚ୍ଛା ମାତାଶ୍ରୀ ବହୁତ୍ ଭଲ କଥା ହିଁ କହୁଛନ୍ତି କାରଣ ଆ ଏବେ ବର୍ଷା ଋତୁ ଷ୍ଟାର୍ଟ ହେଇଗଲାଣି ତାପରେ ଦଣ୍ଡିସ୍ ଡାଇରିଆ ସବୁ ବ୍ୟାପିଛି ଯଦି ତାଠୁ ଆପଣ ଦୂରେଇକି ରହିବେ ସେତେ ଭଲ ଆପଣଙ୍କ ପାଇଁ ଆପଣଙ୍କ ସ୍ୱା ସ୍ଥ୍ୟ ପାଇଁ ଭଲ ଆପଣଙ୍କ ପାଇଁ ଭଲ ସିଏ ପାଟିକୁ ସୁସ୍ୱାଦୁ ଲାଗିଲେ ମଧ୍ୟ ଆପଣ ତାଠୁ ବହୁତ ଦୂରେଇକି ରୁହନ୍ତୁ, ଆଉ ହୁଁ। ଜମା ବି ବାହାର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ, ଘରେ ଯାହା ତିଆରି ହଉଛି ତାକୁ ମନ ଖୁସିରେ ଖାଆନ୍ତୁ। ଆଉ ମହାବିଦ୍ୟାଳୟ ଯାଇକି କାଳାଂଶ କରନ୍ତୁ।
ଉହୁଁ ଆଜ୍ଞା ନିଶ୍ଚିିତ ଭାବରେ ମୁଁ ଏଥରକ ତ କାଳଂଶ କରିବାକୁ ହିଁ ପଡିବ ନହେଲେ ନାଇଁ ସେ ଯେମିତିଆ ଚାହାଣୀ ଦେଇଛନ୍ତି ମାନ୍ ଙ୍କ ଚାହାଣୀ ତାଙ୍କ ବାଙ୍କ ଚାହାଣରେ ମୁଁ ଛାଡନ୍ତୁ ମୁଁ ଆଉ କହିପାରିବିନି।
ବାଙ୍କ ଚାହାଣିରେ ବଙ୍କା ହେଇଯିବେ। ସେଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଧ୍ୟାନ ଦେବି ସେଇ ପ୍ରତି ଆଉ ସେଇଟା ବା ମୋର ତ୍ରୁଟି ରହିଯାଇଥିବାରୁ ମୁଁ ନିଜକୁ ବହୁତ ଅ କ୍ଷମା ମାଗିବା ପାଇଁ ମୁଁ ନିଶ୍ଚି୍ ନିଶ୍ଚିନ୍ତ ତାଙ୍କ ପାଖକୁ ଯି ଗମନ କରିବି। ଆଉ କିନ୍ତୁ ଆଉ କିଛିଟା ପ୍ରୋବ୍ଲେମ୍ ବି ମୋର ରହିଯାଇଛି।
ଆଚ୍ଛା ଠିକ୍ ଅଛି ତାହେଲେ ଆମେ ଆ ଆଉଥରେ କେତେବେଳେ ଫ୍ରି ହେଲେ କଥା ହବା।
ଆଜ୍ଞା ଆଜ୍ଞା ନମସ୍କାର୍।
ନମସ୍କାର୍।